ଆଦ ହ୍ୟାଲୋ ବସେ ଆସଛି ହ୍ୟାଲୋ। ହୁଁ ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ଭୟସ
ହଁ।
ହଁ ହଉ। କଣ କରୁଛୁ
ବସିଛି ।
ବସିଛୁ।
ହଁ।
ହ ହଉ କାଡେ ଏଟା ଆଉ
ହଁ
କାଢିଲୁ ଏଇ ଟା
ହଁ ର କାଢୁଛି ଟିକେ ରହ। ହ
ଜଲଦି କାଢିବୁ ଟିକେ ଆଉ ।
କାଢୁଛି।
ହଁ।
ହ ଟିକେ
ବାହାରିଲା।
ହଁ ହେଲା।
ହଁ
ହୁଁ। କଉ ନୁହେ ।
କହୁଚ ଟିକେ ରହ।
ହଉ।
ଏଇଠି ବକ୍ସଟା ଏଇଠି ହେଲା। ହଉଲା ହଉଛି।
ହଁ କହୁନୁ।
ହଁ।
ଆ
ଶୁଭା ଯାଉଛି ଭଏସ କ୍ଲିୟର ଆସୁଛି?
ହଁ।
ହ ହଉ ହଉ ଆଉ। ହଁ। ମୋର ବା ଦେଖଉଥିଲା ଦେଖଉନି ଏବେ ତ ଟିକେ ନ କ ସ୍ଲୋ ହଉଚି।
ମୋର ଏଇଠି କାଢିକି ବସିଛି ।
ସ୍ଲୋ ହଉଛିି ତ ଟିକେ ଦେଖଉନି ।
ହଳଦୀ ଗାଡ଼ି।
ହଁ ରହ ହେଲା ମୋର ଷ୍ଟାର୍ଟ ହେଲା ଏବେ ଷ୍ଟାର୍ଟ କରିବି ହେଲା।
ହଁ କହ।
ହଁ ଏଇଠି ମାଷ୍ଟର ବସେ ଭାରି ବଢିଆ ହେଇଚି ଆରେ ପି ଲେ ଆରେ ପିଲେ ପାଠ ପଢ ପାଠ ପଢ।
ଏଗୁଡାକ କାହିଁକି ପଡିଚି?
ଆରେ ବୋ କା ଏତିକି ଜାଣିନୁ ସେଠି ପିଲା ବସନ୍ତି ଆମର ଏଇ ଭଳିଆ ପିଲା ବା
ହଁ ଆମ ଭଳିଆ ଆମେ ତ ଜନ୍ମ ହେଇଚୁ ମୂଳ ଲାଗି ପେଟ ପୋଷିବା ପାଇଁ
ଆ ରହିମ ଗୋଟେ କଥା ପଚାରିବି ସତ ସତ କହିବୁ ହେଲା।
ପଚାରୁନୁ ପଚାରେ?
ଆରେ ପିଲା ଗୁଡା ଏଇ ଘର ଭିତରକୁ ପଶିଲା ବେଳେ ଏ ତୋର କଣ ଇଚ୍ଛା ହୁଏନି ସେମାନଙ୍କ ସାଙ୍ଗରେ ଆସିବା ପାଇଁ
ହେ ଦେଖେ ବୁଲା ଆମେ ହେଲେ ପତର ଗୋଟେଇବା ଲୋକ ତୋ ତୋଟ ମୁ ତୋଟା ମୂଳ କାହିଁକି କରିବା ଯିବା ଏଠିକି ଆସିଲେ ଖାଇବା କଣ କିଏ ଦବ ଖାଇବାକୁ?
ହଁ ସତ କଥାତ। ଆମର ଆଗକୁ ଅଛି ନା ପଛୁକୁ ଅଛି କାମ ଦେଲେ ଦି ପଇସା ଆସିବ ନହେଲେ ଉପାସ।
ଏଟା ପୁଣି କଣ ବାସୁଚି ବାସୁନି ।
କିରେ ଏଥିରେ ଲେଖା ହୁଏ ବା ଜାଣିନୁ।
ଏ ପଟାଟା କାହିଁକି ଏଠି ଅଛି ଆରେ ବା ଲିଭି ଯାଉଚି ତ।
ଆ ରହ ରହ ଆରେ ଦେଖେଁ ଦେଖି ଲେଖି ହଉଚିବା ଏଇଟା ଧରେ ମୁଁ ତା ଛବିଟା କରେ ।
କାହାର?
ଆ ସେଇ ଯୋଉ ମାଷ୍ଟର ଏଠି ପଡଥିଲା ମ।
ଓହୋ।
ହୁଁ।
ଚୁପଚାପ ସେମାନଙ୍କୁ ଲକ୍ଷ୍ୟ କ ସେଇ ଯୋଉ ମାଷ୍ଟର ଏଠି ପଢଉଚି।
ହଁ ହଁ ଆରେ ତ ନିଶ ଟା ଛା
ଏ ଏଥରକ ହୋଇଗଲା ତ
ଆରେ ହଁ ବା।
ନା ହେଲାନି ଆହୁରି ରହିଗଲା ତା ଛତା ଛତା ଟା ଛାଡିଗଲା ଆରେ ଏ ରୁହ ଯାଉଚ କୁଆଡେ ମୁଁ ବାଘ କିି ସିଂହ ନୁହଁ ଖାଇଯିବି ଆଚ୍ଛା କହିଲ କାହାର ଛବିଟା ବନାଉଥିଲ ହଁ କୁହ ଡରିବାର କିଛି ନାଇଁ।
ହଁ ହଁ ତମର ଆଜ୍ଞା ଯାହା କରୁଚ କର ଆଉ
ହଁ ମୁଁ ସେଇଥିଲାଗି କହିଲି ଆଉ ଛତାଟା ଛାଡିଗଲା ଆଉ ଏଇଟା ହୋଉଚି ସେଇ ଛତା ଆଉ।
ଆଜ୍ଞା ଛାଆଡେ ଆମର କଣ କରିବା।
ଆରେ ଡରୁଚ କାହିଁକି ଆଚ୍ଛା କହିଲୁ ଦେଖି ତମ ଦୁହିଁଙ୍କ ନାଁ କଣ?
ମୋ ନାଁ ରହିମି ଆଉ ତା ନାଁ ବୁଲା ଆଉ।
ତମେ କ କରୁଚ କଣ?
ଆମେ ଦିଇ ଜଣ ଏଇ ପ ପଦନା ବାବୁର ଇଟା ଭାଟିରେ କାମ କରୁଚୁ ଆଉ।
ଏତେ ଅଳ୍ପ ବୟସ ରୁ
କଣବା ଅଠର ଉଣେଇଶ ଆସିକି ହବ ଆଉ କାମ କରିବ ଏତିକି ଦିଇଶହ ପଇସା କମେଉଉଚୁ ଆଉ କଣ କରିବା।
ଯେଉଁ ହାତ ସିଲଟ ଖଡି ଧରିବା କଥା ସେଇ ହାତରେ ଯଦି ଇଟା ପଥର ଭାଙ୍ଗିବ ତେବେ କଣ ଦେଶର ଭବିଷ୍ୟତ କଣ?
ଆ ମାଷ୍ଟର ବାବୁ ଜାଣି ପାରୁନ ପାଠଟା କଣ ନିହାତି ଦରକାର?
ହଁ ଖାଇବା ପିଇବା ପିନ୍ଧିବା ଆଉ ରହିବା ଭଳି ପାଠ ଟା ବି ଦରକାରୀ।
ଓହୋ ଆମେ ତ ପାଠ ପଢିନୁ ଆଉ କାହିଁ ଆମର ତ କିଛି ଅସୁବିଧା
ଆଚଛା କହିଲ ମୁଁ ତମ ଦିହିଁଙ୍କୁ ଦିନେ ଅନ୍ଧାର ରାତିରେଇ ଘର ଭିତରେ ଛାଡିଦେବି। ଆଉ କହିବି ମୁଁ ତା କହିବି ତାଳି ମାରିଲେ ମାତ୍ରେ ଦୁଇ ଦୁଇଟା ଚକ୍ ଆଣିଦବା ପାରିବ କହିବି କୁହ।
ନାଇବା ପାରିବୁନୁ ଅନ୍ଧାରରେ କେମତି ଆଣିବୁ ବୁଛ।
ଉ କାହିଁକି ପାରିବନି।
ହଁ ଧରେ କିଛି ଦେଖାଯିବନି ବା। ଆଣିବୁ କେମିତି?
କଣ ଦରକାର ହେବ?
ଏଇ ଆଲୁଅ ଟିକେ ଦରକାର ହବ ଲାଇଟ୍ ଦରକାର ହବ ଆଉ କଣ କରିବା।
ହଁ ପାଠ ହେଉଛି ସେମିତିଆ ଗୋଟିଏ ଆଲୁଅ ଯାହା ଅନ୍ଧାର ରାତିରେ ତୁମକୁ ଚକ ପାଖକୁ ନେଇଯିବ।ଆଚ୍ଛା ତମେ କଣ କେଉଠି କାମ କରିଛ କହିବ?
ଏଇ ସ୍କୁଲ ଘରେ ଯେତେ ଏଇଟ ଟା ଲାଗିଛି ସବୁ ଯାକ
ହ ପାଞ୍ଚ ଜଣ ପିଲା ପ୍ରଦାନ ହେବୁ ଓ ଆମ ଦେଢଶହ ଟଙ୍କା ଦେଇଥିଲେ।
ଏ ପାଞ୍ଚ ଦିନ ପାଞ୍ଚ ରାତି ଲାଗିଥିଲା ଆଉ କଣ କ।
ଦେଢଶହ ଟଙ୍କା ରାଜି ହେଇଗଲ।
ଆହୁରି ପଚାଶ ଟଙ୍କା ବଳିେଇଥିଲା ଯେ ଦେଇଥିଲେ ଆଉ।
ରାତିରେ ସିନେମା ଯାଇଥିଲୁ ମେରା ନାମ ଜୋକର କି ବଢିଆ ଗୀତ।
ହୋଟେଲ ସେଦିନ ରାତିରେ ଖାଇଥିଲୁ।କୁକୁଡା ମାଉସ ଟିକେ ଆଉ କଣ ଜଣ ଜଣ କେ ଦଶ ଦଶ ପଟ ପରଟା ଟିକେ ଖାଇଥିଲୁ ଆଉ ପରଟା ନାାନେ ଆଉ।
ଏତିକି ନା ହଉ କିଛି।
ଆମ ଆଉ କଣ ଦେଢଶ ଟଙ୍କାରେ କ କଣ ମ କମ ହେଲାଣି ନା କଣ ଯେ।
ସେଥିଲାଗି କହେ ପାଠ ଦରକାର ଯୋଉ କାମ ପାଇଁ ପ୍ରଧାନ ବାବୁ କଣ୍ଟ୍ରାକ୍ଟରକୁୁ ଦି ତିନି ହଜାର ଟଙ୍କା ଦେଇଥାନ୍ତି ତା ତାକୁ ତମେ ମାନେ ଦେଢଶହ ଟଙ୍କା କରିଦେଲ।ସେଥିରେ ପୁଣି ଏତେ ଖୁସି।
କଣ ମିଳିବ ଆମକୁ ସେ ପାଠରୁ।ତମ ସେଥିରେ କଣ ପେଟ ପୂୁରିବ। ଆମର ହିସାବ କଣ ଦରକାର।
ନା ନା ରେ ପେଟ ପୁରୁ ନ ପୂରୁ ଆଖି ଖୋଲିଯିବ ସବୁ ଜାଣିପାରିବ ସେଥିଲାଗି କହୁଛି ପାଠ ପଢ ହଁ କାଲିଠାରୁ ତମେ ଦ ସ୍କୁଲ ଆସିବ।
ହଁ ଟିକେ ରହିଲୁ ଟିକେ ରହିଲୁ ଟିକେ ରହିଲୁ।
ହଉ।
ଟିକେର।
ଅ ଳେ ଛତିଶ ଟା ଦେଖିଲୁଛ ଛତିଶ ପେଜ ଉପରେ ଦେଖିଲୁ
ଶହ ଛତିଶ ପେଜ ହଁ।
ହେଲା। ହଁ ସତ କ ଥା ଆମର ଆଗକୁ ଅଛି ନା ପଛୁକୁ ଅଛି। କାମ କଲେ ଦି ପଇସା ଆସିବ ନହେଲେ ଖ ଖାଡା ଖଡା ଉପାସ
ହେଁ ଏଟା ଫୁଣି କଣ ବା ଏ
ଖା ହୁଏ ଆଉ କଣ?
ହେ ଏ ପଟଟା ଖାଇଁକି ଏଠି ଅଛି ଆରେ ବା ଭଲ ଲିିଭି ଯାଉଚି ତ।
ଉଁ ହୁଁ ର ର ଆରେ ଲେଖି ହଉଚି ଏଇଟା ଧରି ମୁଁ ତା ଛବି ଟା କରେ।
କାରହ?
ହଉ ଟିକେ କାଢିଲୁ ଆମର ଶହେ ଅଣଚାଳିଶ ଭେଜଟା।
ହଁ।
କାଢିଲୁ
ହଁ।
ହଁ ଏଇଟା ବିଦ୍ୟାଳୟ ଏଠି ଭଦ୍ର ଘରର ପିଲା ପାଠ ପଢନ୍ତି ରାସ୍ତାଘାଟର ଯାହାକୁ ନାଇଁ ତାକୁ ଗୋଟେଇ ଆଣି ତମେ ଏଠି ବସେଇଦବ।
ହେଁ ହେଁ ଆପଣ କ ବୁଝିବା ଭୁଲ ଏଇଟା ସରକାରୀ ବିଦ୍ୟାଳୟ ଏଠି ସମସ୍ତେ ପଢିବା ଅଧିକାର ଅଛି ବିଦ୍ୟାଳୟ ପାଇଁ ଉଞ୍ଚ ନିଚ ଧନୀ ଗରିବ ହିନ୍ଦୁ ମୁସଲିମ ସମସ୍ତେ ସମାନ ଏଠି ଜାତି ଧର୍ମ ବର୍ଣ୍ଣର ପ୍ରଶ୍ନ ଉଠିବ କୋଉଠୁ।
ବାଯ୍ୟ କଥା ବନ୍ଦ କରମ।
ହା ସେଥିପାଇଁ ସରକାର ଆପଣଙ୍କୁ ସ ସେଥିପାଇଁ ସରକାର ଆପଣ ସବୁ ଟଙ୍କା ପଠେଇକି ପଇଠ କରୁଛନ୍ତି ଆଉ ତାପରେ ସବୁ କଣ୍ଟ୍ରାକ୍ଟର ଯଦି ଅଡ଼ି ବସିବେ ତିଆରି କରୁଥିବା କୋଠା ବାଡ଼ି ସେମାନଙ୍କର ତାହେଲେ ଏ ଦେଶ ଚଳିବ କେମତି?
ତୁ ଏ ଶୁଣିବାକୁ ମୋ ପାଖରେ ବେଳ ନାହିଁ ହେଲା। କାଲି ସକାଳେ ଯୋଉମାନେ ମୋରି ଘରେ ମୁ ମୂଲ ଲାଗୁଥିଲା ସେମାନେ ଫୁଣି ପାଠ ପଢିବେ ନା ହଉ।
ହଁ ସେ ଅଧିକାର ସେମାନଙ୍କୁ ରହିଚି ଆଉ ସେଟା ସେମାନଙ୍କ ଆମ ଗଣତନ୍ତ୍ର ଦେଇଛି।
ଏଇ ଦିଟା ବାର ବୁଲା ପିଲା ଫୁଣି ମୋ ଫୁଣି ଆମ ସାଙ୍ଗେ ପାଠ ପଢ଼ିବେ।
ଦି
ଚୁପ ଏତେ ବକେଟେ ଛୁଆ ସେ ପୁଣି ମୋ ଉପରେ ଜବାବ ଦଉଚି
ଫାଲଟୁ କଥା ଶୁଣିବାକୁ ମୋ ପାଖରେ ବେଳ ନାହିଁ କାଲି ସକାଳେ ଯେଉଁମାନେ ମୋ ଓ ମୋରି ଘରେ ମୂଲ ଲାଗୁଛନ୍ତି ସେମାନେ ପୁଣି ମୋ ମୋ ପାଠ ପଢିବେ ମୋରି ପୁଅ ସାଙ୍ଗରେ
ରହିଚିବା ଆଉ ସେଇଟା ସେମାନଙ୍କୁ ଆମ ଇଏ ଦେଇଚିବା।
ହେ ଶହେ ଚାଳିଶ ପିସ୍ କାଢେ ଫାଷ୍ଟ ପୃଷ୍ଠାରୁ।
ଯୁଗ ବଦଳି ଗଲାଣି ଆଉ କଣ କରିବା ଯେ?
ଓହ ନା ଆଉ ହବନି ମୁହ ଟା ମୋଟେଇ ହଉନି।
ଅ ହଉ ଆଉ ଛାଡେ। ତାହେଲେ ଏତିକି ଥାଉ। ଖୋଜେ ଆଉ
ଓହୋ ହେଟି